ଆଇଲୋର ମିସ୍ତ୍ରୀ କିଏ ଚିହ୍ନା ଅଛି?
କଲର କିଏ ଗାଁରେ ଅଛନ୍ତି ଏଠି ନାହାନ୍ତି ସେ ଗାଁରେ କଣ ଏଇ ଜାଗା ଆସିବେ ଆମ ଗାଁରେ ତ ପ୍ରାୟ ଲୋକମାନେ ସବୁ ପଳଉଛନ୍ତି ମାନେ ଏଠିକି।
କୁଆଡେ କି?
ଆମ ଗାଁ ରେ ସବୁ ପଳଉଛନ୍ତି ସୁରାଟ ହେଲା ବମ୍ବେ ହେଲା ଏଇ ସବୁ ଜାଗାକୁ ପଳଉଛନ୍ତି ସି କଲର କାମ କଲେ ବହୁତ ପଇସା ମିଳୁଛି। ଆମ ଓଡିଶାରେ ସେତିକି ଦଉନାହାନ୍ତି ନା ତ ବାହାର ରାଜ୍ୟକୁ ଗଲାବେଳକୁ ସେ ଲୋକ ତ କଲର କାମ କରିକି ଗାଁ ରେ ତିନି ତାଲା ଚାରି ତାଲା କରିକି କୋଠା ବାଡେଇ ଦଉଛନ୍ତି।
ଆଚ୍ଛା ଆଚ୍ଛା।
କଲର କାମରେ ବହୁତ ପଇସା। ଯେତେ କିଣିପାରିବ ସେତେ ପଇସା ହଁ। ମାନେ କଲର କାମ ରେ ତମେ ଯେତେ ଚାହିଁବ ସେତେ ପଇସା ଇନକମ୍ କରିପାରିବ ମାନେ ଭରା ପଇସା। ଖାଲି ତମ କଣ କହିଲୁ ଡରକୁ ବୁଲିବାକୁ ପଡିବ କାରଣ ପାଞ୍ଚ ତାଲା ଛଅ ତାଲା ଏମିତି କିି ବାଇଶି ତାଲା ପର୍ଯ୍ୟନ୍ତ ଅଛି। ତମେ ବାଉଁଶରେ ମାନେ ଦେଖିନୁ ବାଉଁଶ ଏମତି ସାଇଡ୍ ସାଇଡ ନଗାନ୍ତି ତମେ ତା ଉପରେ ବସିକି ତମକୁ କଲର ମାରିବାକୁ ଖାଲି ଡର ଛାଡିଲେ ଡର ଛାଡିଲେ ତମେ ମାନେ ବହୁତ୍ ପଇସା କମେଇବ ବହୁତ୍। ମାନେ ତମେ ଯି ମାସକରେ ଯିଏ ଚାକିରି କରୁଥିବ ସେତିକି ପଇସା ଦେଖିବନି ଯିଏ କଲର କାମ କରୁଛି ସେ ପ୍ରତି ଦିନରେ ଦେଖିବ। କଲର କାମର କିନ୍ତୁ ଦିଟା ଜିନିଷ ସବୁଠାରୁ ରିକ୍ସ ଗୋଟେ କଣ ଗୋଟେ ହଉଛି ତମର ଯଦି କି କଲର ଆଲାଜି ଥିବ ମାନେ ସେ ଯୋଉ ଯୋଉ ପରଫୁମ୍ ଟା ଯଉ ସେନ୍ଟ ଫେଣ୍ଟ ନ ଆଙ୍କ କିତକୁ ଗଲେ ମାନେ ତମକୁ ଭାରି ଗୋଟେ ଅବାଗିଆ ଲାଗିବ ତମ ଦେହ ବି ଖରାପ ହେଇପାରେ। ସେଥିଗୁରୁ ତ ମୋର ପ୍ରାୟ ସାଙ୍ଗ ମାନେ ଆଲକୋହଲ ବି ନିଅନ୍ତି। କାରଣ ସେଗୁଡା ଏତେଟା ଭିତରକୁ ଯାଏନି ଆଉ ନ ନେଲେ ମାନେ ତୁ କରି ପାରିବୁନୁ ବି ତାପରେ ବି ଏ ଯୋଉ ଏଇ ସବୁ ଆ ଏଠି ସବୁ ରହିଲେ ସେମାନଙ୍କର ଭାଇ ପୁରା ଏକ୍ସପର୍ଟ ହେଇଗଲେଣି ପୁରା ରଙ୍ଗ କାମ କରିବା ପୁରା ଧୂଆଁ ସେମାନେ
ଯେ ତାଙ୍କୁ ଆଉ କଣ ଲୋକ ଦରକାର ସେଇଥିପାଇଁ ତାଙ୍କର ବଡ ଘର ଟା। ତା ପାଇଁ ତମ ଯିଏ ଚିହ୍ନାଥାନ୍ତା ଭଲ ହୁଅନ୍ତା।
ଚିହ୍ନା ଅଛନ୍ତି ତାପରେ ସେ ଯେତିକି ପଇସା କହିବେ ସେତିକି ଯୋଗେଇ ପାରିବୁନି ପୁଣି ମତେ ତୁ ଲାଷ୍ଟକୁୁ
ନାଇଁ ନାଇଁ ପଇସା ଯୋଗେଇ ହବ ପଇସାରେ କି କିଛି ଆମର ମାନେ କମି ନାହିଁ। ପଇସାଟିକେ ହେଇଯାଇଛି କେତେ କେତେ ହଜାର କହୁନୁ ଦଶ ଲକ୍ଷ। ପୁପଡ଼ା ହବ ମୁହଁ ରେ।
ସେତେବେଳେ ମୁଁ ତାକୁ ସାଙ୍ଗେ ସାଙ୍ଗେ କଲର କରିଦେବି ଜାଣି
ଆ ତମେ କଣ ଯିଏ ଆସେ ଯାଆକୁ କାମ ଆସେ ନା।
ନାଇଁ ମୁଁ ଯାଉଛି ସେନ୍ତି ବୋଳି ଦେଇକ ପଣି ଆସିବି। ସବୁ ଜାଗ ତ କଲର ଫଲର ବାଲଟି ରେ ଥିବ ନେଇକି ଏମିତି ବସରେ ଘସିବି।
ଅ ଅଛି ନା ତା କାଇଦା ଅଛି ନା। ତମେ ଆସି ଜାଣି ନା କି
କାଇଦା କଣ ଚାଲୁନ ତୋରି ମୋରି ଚାଲେ ସେଠି ନିପା ପୋଛା ଟିକେ କରିଦବା। ସେମିତି ନେଇକି ବୋଳିଦବା ଚାରି କାନ୍ଥରେ ହେଇଗଲା କଲର ଆଉ କଣ।
ହଁ।
କାନ୍ଥ ଟିକେ ନାଲିଆ ଦେଖାଯିବା ଦରକାର। କହୁଛୁ ଯଦି ଅଜୟ ଦେବଗନଙ୍କୁ ଡାକିଦବା। ବୋଲ ଯୁବା କେଶରୀ କରିଦବ ସେଇଥିରେ।
ହୁଁ, ଅଜୟ ଦେବଗନକୁ ଡାକିଦେଲେ ହବ ବଢିଆ କଲର କରିବ।
। ତାକୁ ଖାଲି ଦେଇଦବୁ ପାଞ୍ଚ ଟଙ୍କା ର, ଦଶ ଟଙ୍କାର ଜିନିଷ ସିଏ ତାର ତାର କାମ ଚଲେଇ ଦବ। ଗୋଟେ ମଜା ଆଉ। ଘର କଣ କଲର କରୁଛ ମ? କାହାର କଣ ବାହାଘର ହବାର ଅଛି ବୋଧେ ଆଗକୁ? ଆରେ କଣ ତମ ମିଶ୍ର ମ? ପଢ଼ାପଢ଼ି ବହୁତ ଖରାପ ଚାଲିଛି। ମୁଁ ମାନେ କହୁଛି ମୋର ପଢା ପ୍ରତିପତି ଧ୍ୟାନ ନାହିଁ ଆଉ। ହେଲା ପଢା ପ୍ରତିପତି ମୋର ଧ୍ୟାନ ନାହିଁ ଆଉ। ଘରେ ଖାଲି ମାନେ ଯୋଉ ଭଳିଆ ମୁହଁ କରିକି ଖାଲି ଅନୁଉଛନ୍ତି ମତେ ଗୋଟେ ଖରାପ ଲାଗୁଛି।
ଇଆଡେ ସିଆଡୁ କାମ ଖାଲି କରୁଛ, ପଢାପଢି ଟିକେ ଧ୍ୟାନ କର।
ସେଇ କଥା ପଢା ପଢି ମାନେ କହୁଛି ମୋ ସ୍କିଲ୍ ବହୁତ ଭଲ ଥିଲା। ମାନେ ବହିରୁ ଟଚ ବି ଛାଡ଼ି ଗଲାଣି ମୋର। ପୁଣିଥରେ ତାକୁ ରିକଲ କର, ମନେ ରଖ ଇଏ ସେ ଦୁନିଆ ପାଲା। ପଢିବାକୁ ଆକ୍ଚୁଆଲି ମୋର ଇଛା ହଉଛି। ୱାନସ ଏ ପଢା ମୁଁ ପଢିଲେ ନା ଏ ଫୋନ କୁ ଛାଡିବାକୁ ପଡିବ। ଫୋନ କୁ ଛାଡିଲେ ମୁଁ ଧଇଲେ ମାନେ ପଢା ଛାଡିବାକୁ ପଡିବ। ଏଥରୁ ଗୋଟେ ମୁଁ ଚୁଜ କେବେ କରିପାରୁନି।
କାଇଁ ଦିଟା ଏକା ସହ ବି କରିହବ।
ଦିଟା ଏକା ସହିତ ପାରିବିନି ମୁଁ। ମୋର ଛୋଟବେଳୁ ମୋର ଗୋଟେ ସେଇ ମେଣ୍ଟାଲିଟି, ମୁଁ ଗୋଟେ ଲାଇନ ଧରିବି ମାନେ ମୋର ସେଇ ଲାଇନ। ସେକେଣ୍ଡ ଲାଇନ ନ ହେଲେ ଧରି ହବନି। ଆମର ଦି ମୋର ଘରେ କଣ କରୁଥିଲେ, ମୋତେ ଦିଟା ଟିଉସନ ଛାଡୁଥିଲେ। ଗୋଟେ ଇଂଲିଶ ଟିଉସନ ଗୋଟେ ଓଡିଆ ଟିଉସନ, ଦିଟା ଟିଉସନ ଛାଡୁଥିଲେ। ତ ଆକଚୁଆଲି ମୁଁ-ମୁଁ ଦିଟାଅକ କିଛି ହେଲାନି। ନା ଓଡିଆ ହେଲା, ନା ଇଂଲିଶ ହେଲା, ସତ କଥା ହସିବି କଣ। ମୋର ଦିଟାକ କିଛି ହେଲାନି।
ନାଇଁ ତମେ କେତେ ପ୍ରାଉଡ଼ କେତେ ଗର୍ବୀ ଗର୍ବିତ ହେଇକି କହୁଛି କି ମୁଁ ଲାଷ୍ଟକୁ ଦିଇଟା ହେଲାନି।
ଆରେ ଗର୍ବିତ କଣ? ମୋର ଦିଟା କେବେ ହୁଏନି ଆଇଦର ଗୋଟେ। ହେଲା? ମୋର ସେଇ ତ। ତାପରେ ମୋ ଜେଜେମା କଣ କଲା ସିଏ ଗୋଟେ ଗାଁ ଗାଁ ବୁଲିକି ଜଣେ ମାଷ୍ଟର ଟ୍ୟୁସନ କରୁଥିଲା। ହେଲା ତ ଆମର ଯେମତି ଗାଁରେ ଆମ ଦିତାଲା ନା ତ ଉପର ଘର ଟା ଫାଙ୍କା ପଡିଛି।
ହୁଁ।
ତ ସେ କଣ କଲା ସେ କହିଲା ମାଷ୍ଟର ତୁ ମୋ ଘରେ ରହିବୁ। ପଇସା ପତ୍ର କିଛି ଦବା ଦରକାର ନାହଁ। ମୋ ନାତିଆ କୁ ପଢେଇବୁ। ମୋ ବୁଢୀମା କହିଲା। ମାନେ ସେ ମାଷ୍ଟର ଆମ ଘରେ ରହିବ, ଆମର ଆମେ ତାକୁ ଖାଇବା ପିବା ଗୋଟେ ଓଳିଏ ଦବୁ। ହେଲା ମାନେ ତିନି ଓଳି ତାକୁ ଖାଇବା ପେତରେ ଦବୁ। ସେ ଆମ ଘର ରହିବ। ହେଲା ପ୍ଲସ ମାନେ ଆମେ ତାକୁ ଇଏ ଦବୁ ମାନେ କଣ କହିଲୁ ମତେ ଖାଲି ସେ ପଢେଇବ ରହିବ। ସିଏ ମତେ ମତେ ପଚାରି ଥିଲେ, ତତେ କଣ ଭଲ ଲାଗୁଛି? ଓଡିଆ ନା ଇଂଲିଶ? ମୁଁ କହିଲି ମତେ ଇଂଲିଶଟା ଭଲ ଲାଗୁଛି ଯୋଉ ଏ ବି ସି ଡି ଟା। ସେଇଟା ଆକ୍ଚୁଆଲି କହିବାକୁ ସହଜ ତାପରେ ଆପୁଲୁ ବଲ କ୍ୟାଟା ମତେ ଶୁଣିବାକୁ ମଧ୍ୟ ମଜା ଲାଗୁଥିଲା ଯାହାକୁ ଦେଖ ସମସ୍ତେ କହିବେ ଆପୁଲୁ ବଲ କ୍ୟାଟ୍ ଖେଳି ଏମିତି ଗପୁଥିଲିନା ତମୁଁ କହିଲି ହଉ ପଢା
ହୁଁ।
ଦି ଦିନି ଭିତରେ ମୋର ସବୁ ହେଇଗଲା ଏ ବି ସିଡି। ତାପରେ ଅ ଆ ମୋର ସବୁ ହେଇଗଲା ମୁଁ କହୁଚି ଗୋଟେ ଗୋଟେ ଜିନିଷ ଧଇଲେ ମୁଁ
ତମେ କହୁଥାଅ ଶୁଣ ଆଉ ତମେ କଥା କହୁଥାଅ ଆକ୍ଚୁଆଲି ସେପଟ ରୁମରେ ଯୋଉ ଗୋଟେ ମୁଁ ଷ୍ଟାଣ୍ଡେଟେ ଲଗେଇ ଦେଇିଚି
ହଁ ତୁ କଥା ଯାଉନ ମୁଁ କହୁଚି ତୁ ଯା ଯା। ହେଲା ସେମିତି ଆପୁଲୁ ବଲ କ୍ୟାଟ ସେମିତି କହୁଥିଲି ହେଲା ତାପରେ ମାଷ୍ଟର ଆମର ସେ ସେ ଘରେ ରହୁଥିଲା ତାପରେ ଆମର ସେପଟେ ଗୋଟେ ଭାଡ଼ି ଥିଲା ପାରାଭାଡ଼ି
ଏଇଟା ଡ଼ିଲା
ସେଠି ବହୁସାରା ଆମେ ପାରା ରଖୁ। ପାରା ପାରା ପାଇଁ ଖାଇବାକୁବି ଦାନା ଦଉ। ଦାନାଇ ପାରା ଖାଇ ଏମିତି ଆଉ। ତାପରେ ସାରେ ବହୁତ୍ ଦିନ କାଳେ ରହିଲେ ଆମେ କତୀରେ ରହିଲେ। ବହୁତ୍ ଦିନି ପରେ ତାପରେ କଣ କହିଲେନାସେ ଆଉ କୋଉଠି ବୋଧେ ଘର ମିଳିଗଲା ପଳେଇଲେ ଆଉ। ଏମିତିକିି ଲାଷ୍ଟ ମୁମେଣ୍ଟ ଏମିତି ହେଲାକି ସେଆମର ଯୋଉ ଗାଁ ସ୍କୁଲ୍ ଗାଁ ସ୍କୁଲରେ ସେଟିଚରବି ଆସି ହେଲେ। ବହୁତ୍ ନଲେଜ ଥିଲା ତାଙ୍କର ଦିଟା ଜିନିଷ ଆକ୍ଚୁଲି ସତରେ ତୁ ଯେତେବି ଟ୍ରାଏ କର ଦିଟା ଦିନିଷ ଧରିବୁ ବୋଲି ତୁଧରି ପାରିବୁନୁ ଯାହେଲେ ଗୋ ଗୋଟେ ଉପରେ ଫୋକସ୍
ଆମେ ତିନି ତିନିଟା ଟ୍ୟୁସନ୍ ଯାଉଚୁ ତୁମେ ଆଉ କହିବ ଯଦି ଏମିତି
ହଁ ମୁଁତ ସେଇଆ କହୁଚି। ଭାଇ ମୁଁ କଣ ବଡ଼ ବଡ଼ ଲୋକ ମହାନ ଲୋକବି କହିଚନ୍ତି ସ୍ଵାମୀ ବିବେକାନନ୍ଦବି କହିଚନ୍ତି ତମେ ଯଦି ଦିଟା ନାଏ ମାନେ କଣ ଦିଟା ଡଙ୍ଗାରେ ପାଦ ଦଉଚନ୍ତିନା ତାହେଲେ ତମେ ବୁଡ଼ିବା ସୁନିଶ୍ଚିତ। ହେଲା ଯାହା ହେଲେ ଗୋଟେ ଦିନିଷକୁ ଧରିବ ଗୋଟେ ପରମାନେଣ୍ଟ ଦିନିଷ ତ ବେଷ୍ଟ ହବ ଦିଟା ଦିନିଷ ଧରିବ ମାନେ ଏଇ ଯିବ। ସେ ଯେତେବି ମହାନ ଲୋକ ହେଇଥାଉ ଦିଟା ଜିନିଷ କେବେବି ହେଇ ପାରିବନି। ତ ସେଇଆ କ ଦିଟା ଡଙ୍ଗାରେ ପାଦ ମାନେ ଖାଲି ବୁଡ଼ିବ ସତନା ମିଛ ଏଇଟା?
ସତ କଥା ସେମିତି ପ୍ରବାଦରେ କହିବାକୁ ହେଲେ
ନାଁ ନା ପ୍ରବାଦରେ ନାହିଁ। ତୁ ଯଦି ମୁନିଜର ଏବେ ରିିଅଲାଇଜ୍ କରିପାରୁନୁନା ମୁଁ କଣ କହୁଚି ଫ୍ୟୁଚରରେ ତୁ ଯାହାହେଲେ ରିଅଲାଇଜ୍
କଣ ଗୋଟେ ଏକ୍ଜାମ୍ପଲ ଦେବି ଯୋଉ ପିଲା ଯୋଉ ପିଲା ଆଲି କୋଚିଂ ନେଇକି ପ୍ଲସ୍ ସ୍କୁଲ୍ ରେ ପଢିକି ଟପର୍ ହୋଉଚନ୍ତି ସେମାନେ ତ ସେମାନେତ କହିବାକୁ ଗଲେ କଣ
ସେମାନଙ୍କର ସେମାନଙ୍କର ମୋଟିଭ୍ ନାହିଁ ଶୁଣୁ ସେମାନଙ୍କର ମୋଟିଭ୍ଟା ତୁବୁଝିଲା ମାନେ ତୁନିଯେ ଜାଣିଦବୁ ସେମାନଙ୍କର ମୋଟିଭ୍ ହଉଚି ଆମେ କେବଳ ଆଲେନ୍ରେ ଫୋକସ୍ କରିବା। ନିଜ କଲେଜ୍ ପ୍ରତି ତାଙ୍କର ତିଳେ ମାତ୍ର ଧ୍ୟାନ ନାହିଁ। ଏଇଟା ମନ ରଖିଥା ହଁ ସେଇ କ ତାମାନେ ସେମାନେ ଗୋଟେ ତାଙ୍କର ଗୋଟେ ଗୋଲ ଅଛି ଗୋଟେ ରାସ୍ତା ଅଛିକି ମୁଁ ଇଆଡ଼େ ଯିବି ତସିଆଡ଼େ ଗଲେ ତାଙ୍କର ଗୋଲ୍ ପୁରାଣ ହେଲା ଦିଟା ରାସ୍ତା ତାଙ୍କର ନାହିଁନା ଆମେ କଣ ନା ଦିଟା ରାସ୍ତା ଦେଖୁଚୁ ଆ ଆଇଦର୍ ଫୋନ୍ ଦେଖିବା ନହେଲେ ପାଠ ପଢିବା। ଯଦି ପାଠ ପଢୁଛେ ଫୋନ ଦେଖିବା ଛାଡିବାକୁ ପଡିବ ଆଉ ଯଦି ଫୋନ ଦେଖୁଛେ ପାଠ ପଢିବା ଛାଡିବାକୁ ପଡିବ। ଆଉ ଦିଟାକୁ ତ ଆମେ ଛାଡି ପାରୁନେ। ତ ଆମେ ଅମ ମଝା ମଝି ଆଉ କଣ ଯିଏ ମଝଟ ହେଲା ସିଏ ଫସିଲା। ସଦାବେଳ ପାଇଁ ସଦାବେଳ ପାଇଁ ଯିଏ ମଝିରେ ରହିଲା ସେ ସଦାବେଳ ପାଇଁ ଫସିଲା।
ଉଁ ସେଇଆ ହଉଛି ଆଉ କଣ କରିବି।
ଗୋଟେ କଥା ନା ଫୋନକୁ ଛାଡି ହବ ନା ପାଠ ବି ଠିକସେ ପଢି ହବ। ପାଠ ପଢିହବନି ସ୍କୋର ଆଣି ହବନି ଘରେ ଗାଳି ଶୁଣୁ ଏଇଆ ତ କଥା ଆଉ। ଦେଖୁନୁ ଇଏ ଆଗରୁ ସେମିତି ବର୍ଷା ବର୍ଷା ହଉଥିଲା ଏଇନା କୋଉଭଳିଆ ଗୁଳିଗୁଳି ନାଗୁଛି ମୁଁ ଛା ତ ଉପରେ ଅଛି ଆ ଧିଅ ହାତ ଖାଲି ଜଳୁଛି ଖାଲି।
ଆମର-ଅ-ଅ-ଅ ଏପଟେ ଖରା ବେଶୀ ନୁହେଁ। ଏଇ ଚଉରାଳିଶ ଡିଗ୍ରୀ ଖରା ଯାହା ହଉଛି ଯୋଉ ହ୍ୟୁମିଡିଟିଟା ଯୋଉ ରହୁଛି ସେ ଅଶୀରୁ ନବେ ପରସେଣ୍ଟ ଭିତରେ ସେଇଥିପାଇଁ ଅ ଅଧିକ ଆମକୁ ମାନେ ମଲା ପରିକା ଲାଗୁଛି ମାନେ ପୁରା ମରିଗଲା ପରିକା ଲାଗୁଛି।
ମୁଁ କହୁଛି ଚାଲ ଗୋଟେ କାମ କରିବା ହେଲା ଗୋଟେ ପୋଖରୀ ଫୋଖରୀ ଗୋଟେ ଦେଖ ପୁରା ମଇଁଷି
ମୁଁ କହୁଛି ଚାଲ ଯିିବା ଗୋଆ ସିମଲା ମନାଲି ଶୀତ ଜାଗା ଯିିବା ବୁଲିକି ଆସିବା।
ଏତେ ବାଟ କିଏ ଯିବ, ମୁଁ କହୁଛି ଏଇଠି କୋଉଠି ପୋଖରୀ ଭଳିଆ ଦେଖ ହେଲା ପୁରା ମଇଁଷି ଭଳିଆ ବୁଡିବା ଆଉ ଭାଆରିଆନି। ସେମିତି ବୁଡି-ବୁଡି-ବୁଡି-ବୁଡି-ବୁଡି-ବୁଡି ରହିବା ଯେମିତି ଚାରଟା ହବ ସେମିତି ଭାଆରିବା ହଁ। ପୁରା ଦେହ ହାତ ଆଖି ଏତ ଯେପର୍ଯ୍ୟନ୍ତ ନାଲି ନ ପଡିଚି ସେପର୍ଯ୍ୟନ୍ତ ପୁରା ପୁରି ବୁଡି-ବୁଡି-ବୁଡି-ବୁଡି ବୁଡି-ବୁଡି ଯାଇଁ ବାହାଏ।
ସେ ତ ଗରମରେ ପାଣିଗୁଡା ଯେମିତି ଗରମ ହେଇଯାଉଥିବ।
ସାର୍ ମୋ ସାଙ୍ଗମାନେ କଣ କହୁଥିଲେ ମାନେ ସାଙ୍ଗ। କହିବନି ମୋ ସିନିୟରମାନେ, ମାନେ ମୋଠରୁ ବଡ ଯୋଉମାନେ ମୁଁ ଯେତେବେଳେ ପହଁରା ଶିଖିିନଥିଲି ତ ତୁଠରେ ଛିଡା ହୁଏ ତ ସେମାନେ କଣ କରନ୍ତି ମତେ ପେଲିଦିଅନ୍ତି ଦାଇରେକ୍ଟ ପୋଖରୀ ଭିତରୁକୁ, ମୁଁ ଯୋଉ ଛାଟି ପିଟି ଛାଟି ପିଟି ହେଇ କୂ ମୁଁ ସତ କଥା ଏ ଭାଇ ବହୁତ ଦହଗଞ୍ଜ କରନ୍ତି ମୁଁ ପ ମୁଁ ପହଁରା ଯେ ଯେତେବେଳେ ଶିଖିଲି ବହୁତ ଦହଗଞ୍ଜରେ ଶିଖିଲି ଏବେ ତ ଭୁଲିଗଲି ଫୁଣି ଥରେ ଆଉ ପହଁରି ପାରୁନି ଆଉ। ସେ କଣ ହେଲା ଜାଣିଛୁ, ଛୋଟବେଳେ ମାନେ ମୁଁ କହିଲି ଭାଇ ପହଁରାଟେ ଶିଖେଇ ଦିଅ ନା, ହଁ ମୁଁ ଶିଖେଇ ଦେବି ତୁଠ କତିକି ଚାଲେ ତୁ ତୁଠ କତିକି ମୁଁ ଛିଡା ହେଇଚି ମୋ ପଛରେ ଗୋଇଠା ଗୋଟେ ମାରି ଦେବେ ନହେଲେ ପେଲି ଦେବେ ପାଣିକି। ମୁଁ ଭାଇ ଛାଟିପିଟି-ଛାଟିପିଟି, ଭାଇ କାଢ-କାଢ-କାଢ। ଭାଇ ଏମିତି ଚିଲେଇବି ତାପରେ ସିଏ ମତେ ଘୋଷାଡି-ଘୋଷାଡି-ଘୋଷାଡି-ଘୋଷାଡି ଆଣିବେ। ଫୁଣି ଥରେ ଫୋପାଡି ଦେବେ।
ହେଁ, ଏ ଭାଇ ପୁରା ଖେଳନା ଆଉ।
ହଁ ତାପରେ ମୁଁ ମାନେ ବହୁତୁ ଦହଗଞ୍ଜ, ତାପରେ ତାଙ୍କୁ ଶୁ ସେତବେଳେ କଣ ଥିଲା ଟିକେ ଜଟଫଟ ଥିଲା ତ ଟିକେନାକୁ ଅଭାଷା ଫଭାଷା ବି ଚଳୁଥିଲା। ହେଲା ଦି ଚାରିପଦ ତାଙ୍କୁ ଟିକେ ଭାଷ୍
ମୁଁ ପା ଥରେ ମୁଁ ପା ଥରେ ଯାଇଥିଲି ସୁଇମିଂ ଶିଖିବାକୁ ଏ-ଏ ମୁଁ ଜଣେ ଭାଇଙ୍କୁ ଡାକିକି ଆସ୍ ଭାଇ ତମେ ଆସିବ ମୁଁ ଯାଉଚି ଗାଧେଇବାକୁ ସୁଇମିଙ୍ଗ୍ ଶିଖିବାକୁ ମୁଁ ଆଉ ଆଗୁଆ ଡେଇଁ ପଡିଚି ସିଏ ଆସିନାହାନ୍ତି ମୁଁ ଭାଇ ପୁରା ଆ ଅ-ଅ କଣ ହେଇ ପୁରା ପ ପଁରା ଶିଖିନି ମୁଁ ସେତେବେଳକୁ ମୁଁ ପୁରା ବୁଡିଆ ଅବସ୍ଥାରେ ଚି ଚିଲଉଚି କେହି ଶୁଣୁନାହାନ୍ତି। ମିନିମମ୍ ପନ୍ଦର କୋଡିଏ ମିନିଟ୍ ଷ୍ଟ୍ରଗଲ୍ କଲା ପରେ ଚିଲେଇ ଚିଲେଇ ଆସିଲେ ସମସ୍ତେ ଦୌଡ଼ି ଦୌଡ଼ି ତାପରେ ମତେ ଟେକିକି ବାହାର କଲେ। ନହେଲେ ସେଦିନ ମୁଁ ଯାଇଥାନ୍ତି ପୁରା ଲାଷ୍ଟ୍ ମୋର।
ଓହୋ ସେ ବା ମାନେ ପଥରଟା ମାନେ ଭାରି ହ କଳିଆ ସେମତି ମୋର ଆଉ ଗୋଟେ ସାଙ୍ଗଟା ସେମିତି।
ମମି ଏଇ ମମି ଏମାନେ ସବୁ ଗାଁ ରେ ରହୁଥିଲେ ପିଲାଦିନେ।
ହଁ ହଁ।
ତ ସେ ସମସ୍ତେ ଶିକିଚନ୍ତି ପହଁରା।
ସମସ୍ତେ ଶିକିଚନ୍ତି ନାଁ ଅ ପହଁରା ବିଷୟରେ ମୁଁ ଆଉ ଗୋଟେ କଲ୍ କରୁଚି ସେଥିରେ କହୁଚି।
ନା ଏବେ ଟିକେ ରହିଥାଅ ମୁଁ ତମକୁ ନାଇଁ ଏ ବାରମ୍ବାର ସେପଟୁ ଟ ଘର ଜିନିଷ ପତ୍ର କଢା ହଉଚି ଡକା ହଉଚି ନା। ହଉ ହଉ ମୁଁ ଠିକ୍ ଅଛି ଆଉ ଏବେ ଆଉ ଦି ମିଣ୍ଟି ଛାଡିକି ତମେ କଲ୍ କର। ଆରେ ହଁ ଯେ ଆମେ ଯଉ କଥା ହେଲେ ସେଇଟା ଆମର ପ୍ରୋଜେକ୍ଟ୍ ମ୍ୟାନେଜରଙ୍କର ଆପ୍ରୁଭାଲ୍ ଆସିଚି କି ନାଇଁ ଦେଖ ନହେଲେ କାଲି ପରୀକ୍ଷା ସେମିତି ଅବସ୍ଥା ହବ ନା ସେଇଟା ମୁଁ ଚାହୁଁନି। ସମୟ ନଷ୍ଟ କାଇଁ ହବ ସେ ତାଙ୍କୁ ଆଗ ଟିକେ ଦେଖିଦିଅ ଆ- ମତେ କୁହ ତାପରେ ଆରାମ୍ ସେ କଲ୍ କର ଫ୍ରି ଅଛି।